ହ୍ୟାଲୋ।
ହ୍ୟାଲୋ ଆପଣଙ୍କୁ ଭଏସେ ଶୁଭା ଯାଉଛି?
ହଁ ଆପଣଙ୍କୁ ମୋ କଥା ଶୁଭୁଛି ତ?
ଆଜ୍ଞା ଆଜ୍ଞା ଆପଣଙ୍କ କଥା ମୋତେ ଶୁଭୁଛି ଆଉ ଆପଣ କଣ କରୁଥିଲେ? ହଁ ହଁ ଶୁଭୁଛି ଆପଣଙ୍କ କଥା ମୋତେ।
ହଁ ମୁଁ ଭାବିଲି ଆପଣଙ୍କୁ ବୋଧେ ମୋ କଥା ଶୁଭୁନାହିଁ ସେଥିପାଇଁ ଆଉ କଣ କହିଲେ ଟିକେ?
ମୁଁ କହିଲି କି ଆପଣ କଣ କରୁଥିଲେ?
ମୁଁ ଏଇ କିଛି କରୁନି ଏଇ ହଉଛିି ବସିଛି। ଆପଣଙ୍କୁ ଆଜି ମୁଁ ଫୋନ କରିଥିଲି ଏଥିପାଇଁ କି କାଲି ରାତିରେ ମୋ ଭାଇ ବହୁତସାରା ଷ୍ଟାର୍ଟର ଆଇଟମ ଆଣିଛନ୍ତି। ହ୍ୟାଲୋ ଆପଣଙ୍କୁ ମୋ କଥା ଶୁଭୁଛି?
ହଁ ହଁ ଆପଣଙ୍କ କଥା ମତେ ଶୁଭୁଛି ଆପଣ କୁହନ୍ତୁ।
ହଁ ବହୁତ ସାରା ଷ୍ଟାର୍ଟର ଆଇଟମ ଆଣିଥିଲେ। ଯେହେତୁ ସବୁ ବହୁତ ସାରା ଷ୍ଟାର୍ଟର ଆଇଟମ ମୋ ଭାଇ ଆଣି ମୁଁ ଚାହୁଁଥିଲି କି ଆପଣ ଟିକେ ଆସନ୍ତେ ଆପଣ କାଲି ସକାଳୁ କେତେବେଳେ ଉଠିବେ?
ମୁଁ ତ କାଲି ସକାଳୁ ସେଇ ସାତଟା ଆଠଟା ବେଳେ ଉଠି ଯାଇଥିବି।
ସାତ ଟା ଆଳକୁ ଉଠି ଯାଇଥିବେ? ଆଚ୍ଛା ସାତ ଟା ବେଳେ ଉଠିକି ଆପଣଙ୍କ ପ୍ରଥମ କାମ କ ଜିମ୍ ଯିବା ଜିମ୍ ଟା ଆପଣଙ୍କ ଘର ପାଖରୁ କେତେ ବାଟ?
ହଁ ମୁଁ ସକାଳ ସାତଟାରୁ ଉଠିକି ପ୍ରଥମେ ଜିମ୍ ଯାଏ ଜିମ୍ ଆମ ଘର ପାଖରୁ କହିବାକୁ ଗଲେ ପାଖାପାଖି ଗୋଟେ କିଲୋମିଟର ହେବ ସେଇଟା ସାଇ ମନ୍ଦିର ପାଖରେ ଅଛି ଆପଣ ଜାଣିଥିବେ ଯୋଉ ଏନ୍ ଏଚ ପାଖରେ ରେ ସାଇ ମନ୍ଦିର ଆଉ ସାଇ ହିଁ ସେ ଫିଜିକ୍ସ ନାମର ଗୋଟେ ଜିମ୍ ଅଛି ମୁଁ ସେଇଠିକି ଯାଇଥାଏ।
ଓହୋ। ହଁ ଆପଣଙ୍କ ତାହେଲେ ଏତେ ପାଖରେ ତାହେଲେ ଆପଣଙ୍କ ଜୀମ୍ ତାହେଲେ ଗୋଟେ କାମ କରିବେ ତ। ବୁଝିଲେ ଗୋଟେ କାମ କରିବେ ଆପଣଙ୍କୁ ଶୁଭୁଛି।
ହଁ ହଁ ଶୁଭୁଛି ଆପଣ କୁହନ୍ତୁ?
ହଁ କାମ କରିବେ ତ ହଉଛି କାଲି ସକାଳୁ ଉଠିବେ ଆପଣ ସକାଳ ସାତଟା ବେଳକୁ ଉଠିବେ ଉଠୁଥିଲେ ଆପଣ କାଲି ଛଅଟା ପଇଁଚାଳିଶ ରେ ଉଠିବେ? ଉଠି ସାରିଲା ପରେ ସାତଟା ବେଳକୁ ଆପଣ ଜିମ୍ ଯିବେ। ଜିମ ଯାଇ ସାରିଲା ପରେ ଯେତେବେଳେ ଫେରୁଥିବେ ଫେରିବା ବାଟରେ କଣ କରିବେ ନା? ଆପଣ ଟିକେ ଆମ ଘର ଦେଇକି ଆସିବେ ଆମ ଘର ଦେଇକି ଆସିଲେ ମୁଁ ଆପଣଙ୍କୁ କିଛି ଜିନିଷ ଖାଇବା ପାଇଁ ଦେବି ସକାଳର ଭୋଜନ ହିସାବରେ। ଆପଣ ଖାଇବେ ଯେମିତି କି ହଉଛି ଚାଲା ଦହିବରା ହେଲା ହେଲା। ସବୁ ମାନେ ସାଧା ପଡୁଛି ମାନେ ପନିର ହେଲା ଛତୁ ହେଲା। ଏଇଗୁଡ଼ାକ ପଡ଼ିଛି ଆପଣ ଆସିବେ ଆପଣ ଖାଇଦେବେ ଟିକେ ହେଉଛି ଚାଉମିିନ ଆଉ ଦହିବରା ତାପରେ ଆପଣ ଲଞ୍ଚ କରିବା ପାଇଁ କିଛି ଷ୍ଟାଟର୍ ଆଇଟମ ନେଇଯିବ ଯେମିତି ହେଲା ଚିକେନ ପକୋଡା ହେଲା। ଆଉ ଚିଙ୍ଗୁଡି ହେଲା ମାନେ ଚିଙ୍ଗୁଡି ମାନେ କୋଉ କୋଉ ଚିଙ୍ଗୁଡ଼ି କହିଲେ ଯୋଉ ବାଲିପ୍ରନ୍ କୁହନ୍ତିନି ଯୋଉ ମ ମକାକୁ ସବୁ ଗୁଣ୍ଡ କରିକି କି ହଉଛି ଚିଙ୍ଗୁଡି ଉପରେ ପକେଇକି ତାକୁ ଛାଣିଥାନ୍ତି ତେଲରେ। ସେଇୟାକୁ ବୁଝିଲେ।
ଆଜ୍ଞା ଆଜ୍ଞା ମୁଁ ବୁଝିପାରିଲି ହଁ ମୁଁ ଯ ଖାଇଛି ବହୁତ ଭଲ ଲାଗେ ମୁଁ ତ ବହୁତ ସାରା ଭୋଜି ମଧ୍ୟ ଯାଇଥିଲି ଭୋଜିମାନଙ୍କୁ ସେଇଟା ଅଧିକ କରନ୍ତି ଆପଣ ତ ଜାଣିଥିବେ ଭୋଜି ମାନେ କରିବାକୁ ସବୁ ଚିଙ୍ଗୁଡ଼ି, ମାଛ, ଅଣ୍ଡା ଷ୍ଟାଟର୍ ସବୁ କରୁଛନ୍ତି। ତାହା ବହୁତ ଭଲ ଲାଗୁଛି।
ହଁ ଅଣ୍ଡା ବି ଅଣ୍ଡା ଚପ୍ ବି ସବୁ କରନ୍ତି ଭୋଜିରେ। କାଲି ରାତିରେ ବି ସେ ଅଣ୍ଡା ଚପ୍ ଆଣିଥିଲା ହେଲେ କଣ କହିଲେ ମୋର ଯୋଉ ସାନ ଭଉଣୀଟା ଅଛି ସିଏ ତ ଗୋଟେ ରା ରାକ୍ଷାଶୁଣି ମାନେ ରାକ୍ଷାଶୁଣୀ ମାନେ ରାକ୍ଷାଶୁଣି ସତରେ ରାକ୍ଷାଶୁଣି ନୁହଁ। ସେ ବହୁତ ଖାଏ ସେଇଥିପାଇଁ ତାକୁ ମୁଁ ଗେଲରେ ଏମିତି କୁହେ ତ ସିଏ ରାକ୍ଷାଶୁଣି। ତାର ଅଣ୍ଡାଟା ହଉଛି ତାର ପସନ୍ଦ। ଆରେ ତୋର କଣ ଖାଲି ଅଣ୍ଡା ପସନ୍ଦ ଆଉ କଣ କାହାକୁ ଅଣ୍ଡା ଭଲ ଲାଗେନି? ହେଲେ ସେ କାହା କଥା ଟିକେ ଶୁଣେନି। ସେ କଣ କଲା ନା ସବୁ ଅଣ୍ଡାକୁ ମାନେ ଏକା ଥରେ ଦଶଟା ଅଣ୍ଡା କୁ ଏକାଥରେ ନିଜେ ରାତି ଦିଟା ବେଳେ ହିଁ ଉ ଠିକି ଖାଇ ଦେଇଛି। ଆଉ କଣ କରିବ ଅଣ୍ଡା ସେଥିପାଇଁ ନାହିଁ ଆପଣ ଆସିବେ ଚିକେନ ପକୋଡା ନେଇଯିବେ? ଆଉ ଚିକେନ ପକଡା ମାନେ କୋଟା ବୁଝିପାରିଲେ ଯୋଉ କର୍ନଫ୍ଲାୱାର। ଦେଇକି ତାକୁ ଭଲରେ ମ୍ୟାରିନେଟ କରିକି ଛଣା ହେଇଥାଏ ସେଇଟା ହଉଛି ଚିକେନ ପକଡ଼ା। ଆଉ ହଉଛି ଚିକେନ ପକୋଡା ସହିତ ଚିକେନ ତନ୍ଦୁରୀ ବି ଆସିଛି ଯେମିତି ଆଗ କାଳରେ ବଡ ମଣିଷ ମାନେ କଞ୍ଚା ଚିକେନକୁ ପୋଡିକି ଖାଇ ଦଉଥିଲେ? ଏବେ ସେଇ ସେଇ ଟେକ୍ନିକ୍ ଆପ୍ଲାଏ କରିକି ଆମ ଭଳିଆ ଆଧୁନିକ ଯୁଗର ମଣିଷ ମାନେ କଣ କରୁଛନ୍ତି ନା? ହଉଛି ଚିକେନକୁ ଭଲସେ ମସଲା ଫସଲା ଦେଇକି ତା ପରେ ଯାଇକି ତାକୁ ପୋଡୁଛନ୍ତି? ପୁରା ଆଗ କାଳର ମଣିଷ ମାନଙ୍କ ଭଳିଆ ହିଁ କଥା କି ଆମେ ପୋଡା ଚିକେନ ଖାଇବୁ? ବୁଝିପାରିଲେ ଆପଣଙ୍କୁ ଚିକେନ ତନ୍ଦୁରୀ ନା ଚିକେନ ପକୋଡା କୋଉଟା ବେଶୀ ଭଲ ଲାଗେ? ହ
ତ ଯେତିକି ମୋତେ ଅଧିକ ଚିକେନ୍ ତନ୍ଦୁରି ଭଲ ଲାଗେ କାହିଁକିନା ଯେହେତୁ ମୁଁ ଜିମ୍ ଯାଉଛି ଆଉ ମୋତେ ତ ତେଲ ଛଣା ଛଣି ଜିନିଷ ଭଲ ଲାଗେନାହିଁ।
ଆପଣ ଟିକେ ଶୁଣନ୍ତୁ ଆପଣ ଟିକେ ଆପଣଙ୍କ କଥା ମତେ ଜମା ବି ଶୁଭୁନାଇଁ ସେଥିପାଇଁ ଆପଣ ଟିକେ ଫୋନଟା କୁ ପ ପାଟି ପାଖରେ ନେଇ କଥା ହୁଅନ୍ତୁ।
ହ୍ୟାଲୋ ଏବେ ଆପଣଙ୍କୁ ମୋ କଥା ଶୁଭାଯାଉଛି?
ହଁ ଏବେ ଶୁଭୁଛି ଏବେ କୁହନ୍ତୁ?
ହଁ ମୁଁ କହିଲି କି ମତେ ତ ଏତେ ଚିକେନ ପକୋଡା ଆଡେ ମତେ ଭଲ ଲାଗେ ନାହିଁ କାହିଁକି ନା ସେରା ଅଧିକ ତେଲରେ ଛଣା ହୋଇଥାଏ ବୋଲି ମୋତେ ନା ଚିକେନ ତନ୍ଦୁରୀଟା ଅଧିକ ଭଲ ଲାଗେ। କାହିଁକି ନା ସେଟା ଓନ୍ଲି ଚିକେନକୁୁ ପୋଡା ହେଇକି ବନା ଯାଇଥାଏ ଆଉ ସେଥିରେ ବିଭିନ୍ନ ପ୍ରକାର ଦହି ମସ ତାକୁ ମ୍ୟାରିନେସନ୍ କରିଥାନ୍ତି ଯାହାଦ୍ୱାରା କି ସେଟା ପୋଡ଼ା ଟେଷ୍ଟଟା ବି ଆସିଥାଏ।
ଓହୋ ହଁ ଆପଣ ବି ସେଇ ବଡ ମଣିଷ ଭଳିଆ କଥାବାର୍ତା କଲେ ଆପ ଆପଣ ବୋଧେ ସେ ବଡ଼ ମଣିଷ ଯୁଗରେ ଥରେ ଜନ୍ମ ହୋଇଯାଇଥିଲେ। ସେଇମିତିଆ ଚିକେନ ଖାଇ ଦେଇଛନ୍ତି ସେଥିପାଇଁ ଆପଣଙ୍କୁ ସେଇ ଚିକେନ ଭଲ ଲାଗୁଛି। ହଉ ଛାଡ଼ନ୍ତୁ ଆପଣଙ୍କୁ ଚିଙ୍ଗୁଡି ଭଲ ଲାଗେ ନା ନାଁଇ ଚିଙ୍ଗୁଡିରେ ବାଲିକ୍ରମ ଭଲ ଲାଗେ ନା ଚିଙ୍ଗୁଡି ତରକାରୀ ଭଲ ଲାଗେ ନା କଣ ଭଲ ଲାଗେ?
ମତେ ଚିଙ୍ଗୁଡ଼ିରେ ଯେ ଯେଉଁ ଚିଙ୍ଗୁଡ଼ିକୁ ସିଝେଇକି ଯେଉଁ ବନେଇଥାନ୍ତି ବିଭିନ୍ନ ପ୍ରକାର ମସଲା ପକେଇକି। କମ୍ ତେଲରେ ଯେଉଁ ବନାନ୍ତି ସେଗୁଡ଼ା ମୋତେ ଭଲ ଲାଗେ ଆଉ ସେଇଟା ଦେହ ପାଇଁ ମଧ୍ୟ ଭଲ। କାରଣ ଚିଙ୍ଗୁଡ଼ିରେ ଅଧିକ ତେଲ ବ୍ୟବହାର ହୋଇଥାଏ ସେଥିପାଇଁ।
ଆଚ୍ଛା ଆଚ୍ଛା ତାହେଲେ ଏମିତି କଥା ତାହଲେ ତାହେଲେ ଆପଣଙ୍କୁ ଏଇ ସବୁ ଭଲ ଲାଗେ। ଆପଣ ବୋଧେ ଅଣ୍ଡା ଆପଣଙ୍କୁ ଭଲ ଲାଗେନି ଆପଣ ଅଣ୍ଡା ଖାଆନ୍ତିନି?
ନାଇଁ ନାଇଁ ମତେ ଅଣ୍ଡା ତ ବହୁତ ଭଲ ଲାଗେ କହିବାକୁ ଗଲେ ମୁଁ ଜିମ୍ ଆସିଲେ ସବୁଦିନ ଅଣ୍ଡା ଖାଇଥାଏ। ଅଣ୍ଡାକୁ କାଟିକିରି ସେଥିରେ ବିଭିନ୍ନ ପ୍ରକାର ମାନେ କାକୁଡି ଫାକୁଡି ପକେଇିବ ଜାଣିଥିବେ ସବୁ ସାଲଡ ଯୋଉ କରନ୍ତି ଦହି ଫହି ଟିକେ ଅଣ୍ଡା ମଧ୍ୟ ପକାନ୍ତି ସେଇଥିରେ। ଆଗରୁ ତ ଆମର ଥିଲା କି ଆଇଁଷ ଦହିକୁ ମିଶେଇକି ଖାଆନ୍ତି ନାହିଁ କିନ୍ତୁ ଏବେ ତ ସବୁଥିରେ କହିବାକୁ ଗଲେ ଚିକେନ୍ ତରକାରୀ ହେଇଯାଉ କି କିଛି ବି ହେଇଯାଉ ଦହି ଆଉ କ୍ଷୀର ନ ପକ କ୍ଷୀର ତ ନୁହଁ ଦହି ପକାନ୍ତି କହିବାକୁ ଗଲେ। ସେଇଥିପାଇଁ ମୁଁ ବି ସାଲାଡ ରେ ଦହି ପକେଇକି ଖାଇଥାଏ ଆଉ ସେଥିରେ ଟିକେ ଚାଟ୍ ମସଲା ପକାଇଥାଏ ତାହା ବହୁତ ହି ସ୍ଵାଦିଷ୍ଟ ଲାଗେ। ହ
ଓହୋ ତାହେଲେ ଏମିତି କଥା ତାହେଲେ। ହଁ ଭଲ ହେଲା ତାହେଲେ ଆପଣଙ୍କୁ ବି ସେମିତି ସବୁ ଜିନିଷ ଭଲ ଲାଗେ। ମତେ ବି ଆଇଁଷ ଗୁଡାକ ରେ ଦହି ଖାଇବାକୁ ବେଶୀ ଭଲ ଲାଗେ। ଆଉ ଆପଣ ଯୋଉ କହିଲେ କି ଆଇଁଷ ସହିତ ଦହି କିମ୍ବା ଖାଇବାକୁ ମନା କରନ୍ତି, ହେ ନା ନା ଖା ଆଇଁଷ ସହିତ କ୍ଷୀର ଖାଇବାକୁ ମନା କରନ୍ତି କାହିଁକି ନା ଆଇଁସ ସହିତ କ୍ଷୀର ଖାଇଲେ ତାର ଖଟା ଅଂଶରେ ସେ ଦହିରେ ପରିଣତ ହେଇଯାଏ ଆମ ପେଟ ଭିତରେ। ଆମେ ଯଦି ଖାଇଲା ବେଳେ ଦହି ଖାଇଦବା ତାହେଲେ ଠିକ ହବ। ହେଲେ ପେଟ ଭିତରେ ଯୋଉ ଦହି ଯାଇକି ହୁଏ ସେଇଟାକୂ କୁଆଡ଼େ ଭଲ ନୁହଁ ବୋଲି ଡାକ୍ତରମାନେ ସବୁ କୁହନ୍ତି ବୋଲି ମୁଁ ଜାଣିଥିଲି ଆଉ ମୁଁ ଜାଣିନି। ଆପଣ ଯୋଉ କହିଲେ ଆପଣ ଅଣ୍ଡା ଖାଆନ୍ତି ସିଝା ଅଣ୍ଡା ମୁଁ ଏବେ ବୁଝିଲି ଆପଣ ଯେହେତୁ ଜିମ୍ ଯାଆନ୍ତି ସେଇଥିପାଇଁ ଆପଣଙ୍କୁ ସିଝା ଅଣ୍ଡାଟା ଖାଇବାକୁ ଭଲ ଲାଗେ। ସେଇଥିପାଇଁ ଆପଣ ସିଝା ଅଣ୍ଡା ଖାଆନ୍ତି। ଏବେ ମୁଁ ବୁଝିବାକୁ ପାଇଲି ଏ କଥା ହଁ ନା ହେଲେ ଆପଣଙ୍କ ସାନ ଭଉଣୀ ସବୁ ଅଣ୍ଡାର ସବୁ ଅଣ୍ଡାର ସବୁ ପ୍ରକାର ଆଇଟମ ତାକୁ ଦେଲେ ଖାଇଦେବେ ଯେମିତି କିି ଅଣ୍ଡା ଭୁଜିଆ ହେଲା ଅଣ୍ଡା ତରକାରୀ ହେଲା, ଅଣ୍ଡା ସିଝା ହେଲା, ଅଣ୍ଡା ପୋଚ ହେଲା ଅଣ୍ଡା ପିଠା ହେଲା ସବୁ ଜିନିଷ ଆପଣ ଦେଇଦେବେ ସେ ଖାଉଥିବ। କାଲି ତ ମୁଁ ପି ପିଠାରେ ଅଣ୍ଡା ପକେଇକି ଗୋଳେଇକି ଏମିତି କରିଥିଲି ସିଏ ପାଞ୍ଚଟି ପିଠା ଖାଇଲା। ଆଉ ସିଏ ମୋଟା ହବନି କଣ ମୁଁ ମୋଟା ହେବି? ଜାଣିଛନ୍ତି ନା ନାଇଁ।
ହଁ ସେଇଟା ସତ କଥା ସିଏ ତ ଖାଲି ଅଳସୁଆ ହେଇଗଲାଣି, ଡେଲି ଶୋଉଚି, ଖାଉଚି, ଆଉ ତାକୁ ଫଟୋ ଉଠେଇବା ତ ବହୁତ ପସନ୍ଦ। ଆଉ ଯେବେ ଯେବେ ମୁଁ ତା ଭଲ ଫଟୋ ଉଠାଏନି ସେ ମୋ ଉପରେ ବହୁତ ରାଗେ। ଏବେ ବି କହିବାକୁ ଗଲେ ସେ ମୋ ସାଇଡ୍ ରେ ହିଁ ଶୋଇଚି। ଯେହେତୁ ସେ ଶୋଇଚି ବୋଲି କିଛି କହୁନି, ନହେନେ ଏ ତବେଳକୁ ମୋତେ ମାରି ସାରନ୍ତାନି। ତ ସେଇ ହିଁ କଥା କହୁଛି ମାରିବନି ମାନେ ମୁଁ ବାଡେଇଆ କଥା କହୁଛି। ଆଉ ସେ ତ ଫଟୋ ଉଠେ ଆପଣ ଦେଖଥିବେ ଇନଷ୍ଟଟାଗ୍ରାମରେ ତ ସେ ଫଟୋ ପୋଷ୍ଟ କରେ ବଢିଆ ବଢିଆ ଫଟୋ ସେ ପକାଏ।
ଶୁଣନ୍ତୁ ଆପଣ ଯୋଉ କହିଲେ କି ତାର ଆପଣ ଭଲ ଫଟୋ ଉଠେଇ ନଦେଲେ ସିଏ ଏମିତି ରାଗେ। ଆରେ ଯାହାର ଯେମିତିଆ ମୁହଁ ତାର ସେମିତିଆ ସିନା ଫଟୋ ଆସିବ। ତୁ କହିବୁ ଭଲ ଫଟୋ ଆସୁନି, ଆରେ ତ ମୁହଁ ହିଁ ସେମିତି ଆଉ କେମିତି ଫଟୋ ଆସିବ, ଆମେ କଣ ଫଟୋରେ ମୁହଁ ଟାକୁ ଚେଞ୍ଜ କରିଦବୁ, ଆମେ ସିନା କ୍ୟାମେରା ଧରି ଖାଲି ଫଟୋ ଉଠେଇ ପାରିବୁ। ଏଇ ସାମାନ୍ୟ କଥା ଟା ସେ ଟିକେ ବୁଝିପାରେନି ନା କଣ? ସେ କଣ ଛୋଟ ଛୁଆ? ଆପଣଙ୍କ ବଡ ଭଉଣୀ ବୋଲି କହୁଛନ୍ତି। ଆପଣ ଏ ତେ ବୁଝାସୁଜା ହେଇକି ତାକୁ ବୁଝେଇ ପାରୁନାହାନ୍ତି। ସେ କଣ ଛୋଟ ଛୁଆ? ପ୍ରଥମତଃ ତାକୁ କୁହନ୍ତୁ ସେ ଉଠିବ। କାହିଁକିନା ଆମେ ସକାଳୁ ଛଅଟାରୁ ଯେହେତୁ ଗପିଲେଣି ତାକୁ କୁହନ୍ତୁ ସେ ଉଠିବ। ଉଠିକି ଆଉ ଉଠିକି ନିତ୍ୟକର୍ମ ସବୁ ସାରିବ। ନିତ୍ୟକର୍ମ ସାରି ସାରିଲା ପରେ, ଆମେ ତିନି ଜଣ ଯାକ ମିଶିକି ବ୍ରେକଫାଷ୍ଟ କରିବା ଯେମତି କି ବ୍ରେକଫାଷ୍ଟ ରେ ଆଜି ଆମର ଅଛି ବାଲି ପ୍ରଣ୍ଟ ଆଉ ହଉଛି ଚିକେନ୍ ପକୋଡା ଚିକେନ୍ ତନ୍ଦୁରୀ ତା ସହିତ ଆପଣ ଯଦି ଚାହିଁବେ ପଖାଳ ଭାତ ବି ଖାଇପାରିବେ। ତା ସହିତ ଯଦି ଆପଣ ଚାହିଁବେ ଦହି ଫହି ଲଗେଇ ଯେ ଆହୁରି ବି କିଛି ଖାଇପାରିବେ। ତ ଆପଣ ତାକୁ ଜଲଦି ଉଠେଇଲେ ମୁଁ ଟିକେ ଚିରଉପକୃତ ହୁଅନ୍ତି, ମୋ ମନରେ ଟିକେ ଶାନ୍ତି ପାଆନ୍ତା, କାହିଁକି ନା ମୁଁ ସକାଳୁ ଉଠିକି କାମ କଲା ବେଳେ ସିଏ ଶୋଇଚି, ତ ତା ଆ, ଆରାମଟା ନା ମୁଁ ଜମା ବି ଦେଖିପାରୁ ନାଇଁ, ବୁଝିଗଲେ ତ?
ଆଜ୍ଞା ଆଜ୍ଞା ମୁଁ ତାକୁ ଉଠେଇ ସାରିଲାଣି ସେ ଏବେ ଉଠିକି ତାଙ୍କ ଫୋନ୍ ଦେଖୁଚନ୍ତି। ଆଉ ମୁଁ ଯଦି ଗଲେ ଆମେ ସମସ୍ତେ ସାଙ୍ଗରେ ବ୍ରେକଫାଷ୍ଟ କରିବା। ଯେହେତୁ ଆପଣ କହିଲେ ବାଲି ପ୍ରନ୍ ହେଇଚଛି ଯାହାକି ମୋର ବହୁତି ପ୍ରିୟ ଖାଦ୍ୟ। ମୁଁ ତାହା ନିଶ୍ଚିତ ଖାଇବା ପାଇଁ ଯିବିି। ଆଉ ଆପଣ ଜାଣିବି ଥିବେ କି ସିଏ ଯୋଉ ଉଁ, ଟିକେ ଅଳସୁଆ ହେଲେ ମଧ୍ୟ ସେ ସବୁ କାମକୁ ବହୁତ ଭଲସେ କରିଥାଏ। ଏତେ ରାଗେନି ଖାଲି ଯାହା ଏମିତି ହିଁ ଆଉ।
ବୋଧେ ଏପ ଏବେ ଆପଣଙ୍କ ଉପରେ ଉତ୍ତମ ମଧ୍ୟମ ଦିଟା ହେଲା।
ଆଜ୍ଞା, ନାଇଁ, ନାଇଁ ଏମିତି କିଛି ନୁଅ, ସିଏ ତ ଏବେ ବହୁତ ଭଲ ସେ ମୋତେ ଗେଲ କରିକି ଛାଡିଛି।
ଓହୋ, ତାକୁ କୁହନ୍ତୁ ଏତେ ଅଳସୁଆ ହବା ଟା ଭଲ କଥା ନୁହଁ। କାହିଁକି ନା ଆଜିକାଲି ଦୁନିଆରେ ପଇସାର ପତ୍ର ଯେତେ ଅଭାବ ହେଲେନି ନିଜେ କାମ କରିବା ଭଗବାନ ଯଦି ଚାହିଁବେ, ଭଗବାନ ଚାହିଁବେ ବୋଲି ଆମ ପାଖରେ କାମ ରହୁଚି। ଯଦି ଭଗବାନ ଚାହାନ୍ତିଁ ନି ଆମ ପାଖ ଖରେ ଜମା କାମ ହିଁ ରୁହନ୍ତାନି, ବୁଝିପାରିଲ କି ନାହିଁ? ତ ତାକୁ କୁହନ୍ତୁ ସେ ଯେମିତି ଆକ୍ଟିଭ୍ ରହିବ ଅଲୱେଜ୍, ଆଜ୍ ଅଲୱେଜ୍ ଯେମିତେ ଆକ୍ଟିଭ୍ ରୁହନ୍ତି, ସେଥିପାଇଁ ସେ ସେମିତି ପୁରା ଆକ୍ଟିଭ୍ ରହିବ। ଯେମିତି କିି ସିଏ ସକାଳୁ ଉଠିବ, ଆଉ ସକାଳୁ ଉଠିକି ପ୍ରଥମ ସହ ଥର ପାଇଁ ଫୋନୂ ଦେଖନ୍ତିନି। ସ କାଳୁ ଉଠିକି ଆଗ ସୂର୍ଯ୍ୟଙ୍କୁ ନମସ୍କାର କରନ୍ତି ଆଁ, ହଁ ହାତରେ ସେ ଯୋଉ ହକ୍ ସରସ୍ୱତୀଙ୍କ ବନ୍ଦନା ବୋଲନ୍ତି। ତା ପରେ ଯାଇକି ଫୋନ୍ ଦେଖ।
ଓହୋ, ମୁଁ ଜାଣିଚି ସେଇ କଥା ମୁଁ ତାକୁ ବୁଝେଇଛି ଆଉ ସେ ମଧ୍ୟ ସେଇଭଳିଆ କାମ କରେ। କିନ୍ତୁ ଏବେ ଟିକେ ଅଳସୁଆ ହେଇଗଲାଣି ଆଉ କଣ କରିବା? ହଉ ଠିକ ଅଛି, ଏବେ ତ ମୁଁ ଟିକେ ଯାଉଛି ଆପଣଙ୍କ ଘରକୁ ଦେଖା ହେଲେ ଆମେ କ ଥା ହେବା ଆଉ ଆଉ କେବେ ମୁଁ ଯେବେ ଫ୍ରି ହେବି ଆପଣଙ୍କୁ କଲ୍ କରିବି।
ହଉ ରଖନ୍ତୁ।